ହାଲୋ ହାଡ଼ିବାବୁ ନମସ୍କାର। ହଁ ନମସ୍କାର ହାଡ଼ିବାବୁ ହଁ। ଆଜ୍ଞା ଆପଣଙ୍କୁ ମୋ କଥା ଠିକ ସେ ଶୁଭା ଯାଉଚି?
ମୋତେ ପୁରା ଷ ସ୍ପଷ୍ଟ ଭାବେ ଶୁଭାଯାଉଛି ନମସ୍କାର ଜୟ ହରି ହରିଓମ୍ ହରିଓମ୍।
ହଁ ହରିଓମ ହରିଓମ ଆପଣ ମାନେ କ କଣ କରୁଚନ୍ତି ଏବେ ଏବେ?
ମୁଁ ଏବେ ବାହାରେ ଭ୍ରମଣ କରୁଅଛି ମୁଁ ଚୁଟି ଫୁଟି ଓଦା ହେଇଯାଇଚି, ପ୍ୟାଣ୍ଟ ଫ୍ୟାଣ୍ଟ ଓଦା ହେଇଯାଇଚି ତଥାପି ମୁଁ ଆଜ୍ଞା ଭ
ବର୍ଷା ହଉଚି ବୋଧେ। ହଁ ଆଜ୍ଞା ନାଇଁ ଆପଣ ବର୍ଷାରେ କାଇହିଁ ବୁଲୁଚନ୍ତି ଆପଣ ଟିକେ ବର୍ଷା ଛାଡିବା ପାଇଁ ଅପେକ୍ଷା କାହିଁ କରୁନାହାନ୍ତି?
ମୁଁ ତ ମାନେ ନା କିଛି। ଆଜ୍ଞା ଆଜ୍ଞା ନିହାତି ଆପଣ ଭ୍ରମଣ କ ରିବା ନିହାତି ଜରୁରୀ ଭ୍ରମଣ ନ କଲେ ଆପଣଙ୍କ ଶରୀର ଧିମ୍ ଧିମ ବି ଭଲ ରହିବନି କି କିଛି ଗୋଟେ ଭ୍ରମଣ କରିବା ନିହାତି ଜରୁରୀ, ଆଜିକାଲି ଦୁନିଆରେ ଭ୍ରମଣ କରିବା ନିହାତି ଜରୁରୀ। ଆଜ୍ଞା ବର୍ଷା ଫର୍ଷା ମୁଁ କିଛି ମାନେ ନା ଆଜ୍ଞା ବର୍ଷା ଫର୍ଷା ଚଳିବ। ଆ ଆପଣ ବୁଝୁନାହାନ୍ତି ଭ୍ରମଣ କରିବା ନିହାତି ଜରୁରୀ।
ନା ନା ଜରୁରୀ ବୋଲି ବର୍ଷାରେ କାଇହିଁ ବୁଲୁଛନ୍ତି ଆପଣ ବି ଗାଲୁଆ ଭଳିଆ କଥାବାର୍ତ୍ତା କରୁଚ ନ୍ତି ନା କାଇଁ ବର୍ଷାରେ କାହିଁ ବୁଲୁଚନ୍ତି? ଆଜ୍ଞା ଆପଣ ବର୍ଷା ଚାଲିଲେ ମଧ୍ୟ ବୁଲି ପାରିବେ ଆପଣ ବର୍ଷା ହେଲେ ବୁଲିଲେ କଣ ଲାଭ ଆପଣ ଣଙ୍କ ଅଯଥା ଦେହ ଖରାପ ହେଇଯିବ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ତେଣୁ ଆପଣଙ୍କୁ ମୁଁ ପ ବ ବ ପରାମର୍ଶ ଦଉଚି ଆପଣ ବର୍ଷାରେ ବୁଲନ୍ତୁ ନାହିଁ।
ଆଜ୍ଞା ନିହାତି ନିହାତି ଆପଣଙ୍କ ପରାମର୍ଶ ତ ମୁଁ ମସ୍ତକରେ ରଖୁଅଛି ମୁଁ ଆଉ
ନାଇଁ ନାଇଁ କି ଆପଣ ଏତି ଆପଣ ଧୀରେ ଧୀରେ କୁହନ୍ତୁ ଆପଣଙ୍କ ଧଇଁ ସଇଁ ହେଇଯାଉଚନ୍ତି ଆପଣ ଧୀରେ ଧୀରେ କୁହନ୍ତୁ। ଆ ଆ ଆଜ୍ଞା ଆପଣ ଏତେ ଆପଣ ଏତେ ଜୋରରେ ଜୋରରେ କହୁଚନ୍ତି ଆମେ ଶୁଭା ଯାଉନି ଆଜ୍ଞା ଆପଣ ଆପଣ ଆଜି କଣ ଖାଇଥିଲେ କହୁନାହାନ୍ତି ଆପଣ କଣ ଖାଇଥିଲେ କୁହନ୍ତୁ ଆଜି?
ଭାତ ଖାଇଥିଲି ଡାଲି ଖାଇଥିଲି ମିଠା ମିଠା ଦହି ଟିକେ ଖାଇଥିଲି। ନାଇଁ ଜଳଖିଆ ତ ହାତ ଡାଲି ଖାଇ ନଥିଲି ଆ ଆପଣଙ୍କର କିଛି ଗଁ ଗଁ ହଉଅଛି? ଜଳଖିଆରେ ମୁଁ ଖାଇଥିଲି ବରା ଆଉ ସିଙ୍ଗଡା ଆଉ ପିଆଜି ଟିକେ ଖାଇଥିଲି।
ଓହୋ ଆପଣ ବରା ସିଙ୍ଗଡା ପିଆଜି ବର୍ଷାରେ ଉଠିକି ଦୋକାନକୁ ଆଣିବାକୁ ପଳେଇଥିଲେ ନା?
ନାଇଁ ଆପଣ ମୋର ବି ତ ବାବା ମାମା ଅଛନ୍ତି ତ ବାବା ମୋ ବାବା ନେଇ ଆସିଥିଲେ।
ଓହୋ ବାବା ନେଇ ଆସିଥିଲେ ଦେଖନ୍ତୁ ଆପଣଙ୍କୁ କେତେ ଭଲ ପାଉଛନ୍ତି ଆଜ୍ଞା ବର୍ଷାରେ ସକାଳୁ ଉଠିକି ଆପଣଙ୍କ ପାଇଁ ବରା ସିଙ୍ଗଡ଼ା ଆଣିବାକୁ ଯାଇଥିଲେ ହଁ ଆପଣ ସେଇଥିରେ ଗାଡି ଚୋରି କରି ନେଇ ପଳେଇ ଯାଉଛନ୍ତି ନା ଚଲେଇବାକୁ।
ଆଜ୍ଞା ନିହାତି। ଗାଡ଼ି ଚୋରି ନ କଲେ ମୁଁ ଆଗକୁ ଯାଇପାରିବିନି ମୁଁ ଚୋରି କରେନା ମୁଁ ବାବା ମୁଁ ମୁଁ ବାପାଙ୍କର ଆଜ୍ଞା ଆଜ୍ଞା ମୁଁ ବାପାଙ୍କର ନେଇକି ପଳେଇ ଆସିଚି ଖାଲି। ଆପଣଙ୍କ ଭଳି ତ ଏମିତି ନୁହଁ କି ଆପଣ ଦେବେନି ଆମର ତ ସେମିତି ନୁହଁ ଆମର ତ ଜାଚିକି ଦ କହୁଛନ୍ତି ତ ମୁଁ କଣ କରିବି ଯେ? ଆଜ୍ଞା ଆପଣଙ୍କୁ ଆଜ୍ଞା ସବୁ ଭଲ ଲାଗେ ଆପଣଙ୍କୁ ଆଜ୍ଞା ଆଜ୍ଞା ମତେ ତ ସବୁ ଭଲ ଲାଗେ। ଆଜ୍ଞା ଆଜ୍ଞା କିଏ ଥିବ ପାଖରେ ଆଉ? ଆପଣ ଏମିତି ଯଦି ଅ ନାମ ହାମ ଧରିଲେ ଭଲ ନୁହଁ ବୋଧେ।
ନାଁ ଆଜ୍ଞା ନାଇଁ ଆଜ୍ଞା କିଛି ଅସୁବିଧା ନାଁ ଆଜ୍ଞା ଆମର ତ ନିଜ ଲୋକ ଆଜ୍ଞା କିଛି କହିଲେ କିଛି ଅସୁବିଧା ନାହିଁ। ଆପଣ ଏବେ ବ୍ୟସ୍ତ ଅଛନ୍ତି ବୋଧେ ଆପଣ ଭ୍ରମଣରେ ଅଛନ୍ତି ବୋଧେ ଆପଣଙ୍କ ପାଖରେ ଆଜ୍ଞା କିଛି ଶବ୍ଦ ମତେ ଶୁଭା ଯାଉଛି। ବ୍ୟସ୍ତ ଅଛନ୍ତି ଆପଣ ଆପଣ ଏବେ କୋଉଠି ଅଛନ୍ତି କହିଲେ ଆଜ୍ଞା ଆପଣ ଏବେ କୋଉଠି ଅଛନ୍ତି କହିଲେ ଆଜ୍ଞା ଆପଣ ଏବେ କୋଉଠି ଅଛନ୍ତି? ଆଜ୍ଞା ବାହାରେ ଟିକେ ସ୍ଥାନ ଟା କୁହନ୍ତି ଆଜ୍ଞା ଆପଣ କୋଉ ସ୍ଥାନରେ ଅଛନ୍ତି ଆମେ ଯିବାକୁ ଚେଷ୍ଟା କରିବା।
ଆପଣ ଚେଷ୍ଟା କଲେ ଭଲ ନୁହେଁ ଆପଣ ଯୋଉଠି ଅଛନ୍ତି ସେଇଠି ରହିଲେ ବହୁତ ଆପଣ ଖୁସିରେ ରହିବେ ଆପଣ ଜାଣିଛନ୍ତି ଯଦି ଆପଣ ଗାଡି ଚଲେଇ ଶିଖିଛନ୍ତି ଗାଡି
ଆଜ୍ଞା ଆଜ୍ଞା ହଁ ଆମେ ନିଶ୍ଚିତ ଆମେ ଗାଡି ଚଲେଇ ଶିଖିଛୁ ଆପଣ ଶିଖିଛନ୍ତି?
କିଛି ଆପଣ ଡ୍ରାଇଭିଙ୍ଗ୍
ନାଇଁ ଆଜ୍ଞା ଆମର ଡ୍ରାଇଭିଂ ଲାଇସେନ୍ସ ନାହିଁ ଆପଣଙ୍କର ଅଛି?
ନିହାତି ତିଆରି କରିବା ଜରୁରୀ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ନହେଲେ ଆପଣ ଗାଡି ଚଲେଇଲା ବେଳେ
ନାଇଁ ଆଜ୍ଞା ସତକଥା କହିଛନ୍ତି ଆପଣ ଆମର ଡ୍ରାଇଭିଂ ଲାଇସେନ୍ସ କରିବା ନିହାତି ଜରୁରୀ ଆମେ କରିବାକୁ ମଧ୍ୟ ଚେଷ୍ଟା କରୁଛୁ। ନାଇଁ ଆଜ୍ଞା ଆମେ ହେଲମେଟ ପିନ୍ଧୁ ଆମେ ତ ଗାଡି ତେ ଆମେ ଚଲଉନୁ ଏବେ। ଆମେ କୋଉଠି ଯାଇନେ ଏବେ ଗାଡି ଧରେ ଆବଶ୍ୟ କହିବାକୁ ଗଲେ।
ଆଜ୍ଞା ଆଜ୍ଞା ଆପଣ ଗାଡି ଚଲାଇଲାବେଳେ ହେଲମେଟ ପନ୍ଧିବା ନିହାତି ଜରୁରୀ ଆଜ୍ଞା ଗାଡ଼ି ଚଲେଇଲା ବେଳେ ନିହାତି ବାହାରକୁ ଗଲେ। ହେଲମଟା ନିହାତି ପିନ୍ଧିବେ ହେଲମେଟ ନ ପିନ୍ଧିଲ ଗାଡି ଚଳେଇକୁ ଇଚ୍ଛା ହୁଏ ନା ଆଜ୍ଞା ହେଲମେଟ ସବୁ
ହେଲମେଟ କାମ ଦିଏ।
ଆଜ୍ଞା ହେଲମେଟ ମୋର ସବୁଆଡେ କାମ ଦିଏ ମୁଁ ହେଲମେଟ୍ ସମସ୍ତେ ସବୁବେଳେ ପିନ୍ଧେ ଯଦି ହେଲମେଟ ନ ପିନ୍ଧିବେ ବାହାରୁ ଯମା ଇ
ଆଜ୍ଞା ଆଜ୍ଞା ଆମର ବି ସେ ଆଜ୍ଞା ଆମେ ଯଦି କୋଉଠି ସାଙ୍ଗସାଥି ମାନଙ୍କ ସହିତ ଭ୍ରମଣ କରିବା ଆମେ ନିଶ୍ଚିତ ଭାବେ ହେଲମେଟ ଆ ଆଜ୍ଞା ଉପଯୋଗ କରୁ ଆଜ୍ଞା ଆଜ୍ଞା। ହୁଁ ଆଜ୍ଞା ଆଜ୍ଞା ଆପଣ କଣ ଏଇନା ଜଳଖିଆ ଖାଇଛନ୍ତି ନା ନାଇଁ?
ଆଜ୍ଞା ମୁଁ ଜଳଖିଆ ଖାଇଅଛି। ଆଜ୍ଞା ଆଜ୍ଞା ମୁଁ ଏଇନି ଆଉଟେ ପୂର୍ବରୁ ଟିକେ ଲସି ପିଇଥିଲି। ଟିକେ ଆଇସକ୍ରିମ ଥିଲା।
ଓହୋ ଆପଣ ଏତେ ଥଣ୍ଡାରେ ଆଜ୍ଞା ଆପଣ ଏତେ ଥଣ୍ଡାରେ ଆପଣ ବର୍ଷା ପକାଉଛି ଆପଣ ଲସି ପିିକଉଛନ୍ତି। ଆପଣଙ୍କ ପାଖରେ ଏତେ ଅର୍ଥ ରାଶି ହେଇଯାଇଛି।
ଅର୍ଥ ରାଶି ଥିଲେ ସବୁ କରିହବ ଆପଣ ଜାଣିଛନ୍ତି ମୁଁ ଏଇନେ ଯୋଉ ଥଣ୍ଡା ଯୋଉ ଲସି ଟା ପିଇଲି ତା ଦେହରେ। ଆଇସକ୍ରିମ ଟା ପଡ଼ିଥିଲା ମୁଁ ଆଇସକ୍ରିମ ଟା ଯେତେବେଳେ
କି ବଢ଼ିଆ ଲାଗିଥିବ ଆପଣ ବୁଝିପାରୁନାହାନ୍ତି ଆଜ୍ଞା ଆ ଆଜ୍ଞା। ଆଜ୍ଞା ଆପଣ ଏବେ ମହାବିଦ୍ୟାଳୟ ଯାଉଛନ୍ତି ନା ଆପଣ ପାଠପଠ ପଢୁଛନ୍ତି।
ନାଇଁ ମୁଁ ଏବେ ପାଠ ସାଠ ପଢୁନାହିଁ ମୁଁ ଭାବୁଛି ଏବେ ସବୁ ମୁଁ ଏବେ ପଢିବାକୁ ଟ୍ରାଏ କରୁଛି ପାଠ ପଢିବି ଆଉ ପାଠ ପଢିବି ମୁଁ ଏବେ ଆଉ କେତେ ଦିନି ପରେ। ଆଜ୍ଞା ଆଜ୍ଞା କାମ ଦାମ କରିଥିଲି ଏବେ ପାଠ ପଢିବି କୋଉ ଦିନ ଭିତରୁ।
ଓହୋ ଆପ୍
ଆପଣ ଜାଣିଛନ୍ତି ମୁଁ ରହୁଛି ଏବେ ମୁଁ ରହୁଛି ଏବେ ଯୋଉ ଜାଗା ଗୋଟେ ଅଛି କଣ କହିଲେ? କୁ ସେପଟେ ଯୋଉ
ଆଜ୍ଞା କୁ ହଁ ସଇ ମନ୍ଦିର ସଇ ମନ୍ଦିର ଆଜ୍ଞା ସାଇ ମନ୍ଦିର ପାଖରେ ତ ବହୁତ ସାରା ଜାଗା ଅଛି ଆପଣ କୁ ତା ଭିତରେ କୋଉ ଜାଗା। ଆଜ୍ଞା ସାଇ ମନ୍ଦିର ହୋ ପାଖରେ ତ ଅନ୍ୟ ଅନେକ ସ୍ଥାନର ଜାଗା ଅଛି ବହୁସାରା ଜାଗା ଅଛି ଆପଣ ତା ଭିତରେ ଗୋଟେ ଜାଗା ରହୁ ଛନ୍ତି ଆଉ ନା। ଆଜ୍ଞା ଆଜ୍ଞା ବହୁତି ଭଲ ଜାଗା ସେଠି ଆଜ୍ଞା ସେଠି ଆଜ୍ଞା ଜଙ୍ଗଲବେଷ ପରିବେଶ ଅଛି ବହୁତି ଭଲ ଲାଗେ ନଈ ମଧ୍ୟ ଅଛି ଗୋଟେ ବହୁତି ଭଲ ଜାଗା ଆଜ୍ଞା। ବଢିଆ ଜାଗାରେ ରହୁଛନ୍ତି ଆପଣ।
ସେଇ ଜାଗାରେ ଯଉ ଗଛ ଗୁରା ଅଛି ସେ ଗଛଗୁରିକକୁ ଦେଖି ମୋ ମନ ତୃପ୍ତି ହେଇଯାଏ ଆତ୍ମା ତୃପ୍ତି ହେଇଯାଏ ସେ ଗଛ
ତିଉତି ଆପଣଙ୍କ ଗଛ ଦେଖିଛି ଓହୋ ଆପଣ ଏମିତି ଆଜ୍ଞା କହୁଛନ୍ତି ଆଜ୍ଞା ମତେ ଭାରି ଖୁସି ଲାଗୁଛି ଆପଣ। ଆଜ୍ଞା ଆପଣ ଅର୍ଥକ ଅ ଅର୍ଜନ କରିବା ପାଇଁ ବହୁତୁ ଏହିକିନ ଉଛୁକ ଉ
ଆପଣ ଆପଣ ଜାଣିଛନ୍ତି ଯଦି ଆପଣ ବାହା ଯିବେ ଆପଣଙ୍କୁ କିଛି ବାହାରେ ବୋର୍ଡ ଦେଖିବାକୁ ମିଳିବ ତମ ସେ ବୋର୍ଡ ରୁ ଦେଖ କିକି ମତେ ବହୁତ ଭଲ ଲାଗେ କାହିଁକିନା ସେ ବୋର୍ଡରେ ଆପଣ ଦେଖିପାରିବେ ବହୁତୁ ରଙ୍ଗ ବିରଙ୍ଗ ହୋଇଥାଏ। ରଙ୍ଗ ବିରଙ୍ଗ ହେଇଥାଏ ବୋର୍ଡରେ। ତ ବୋର୍ଡ ରେ ଯେତେବେଳେ ରଙ୍ଗ ବିରଙ୍ଗ ହେଇଥାଏ ମତେ ସେ ରଙ୍ଗ ଗୁରା ବହୁ ଭଲ ଲାଗେ ଆପଣ ଜାଣିନ୍ତି ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଗନ୍ଧିଜି
ଶୁଣନ୍ତୁ ଆଜ୍ଞା ଆପଣ ଶୁଣନ୍ତୁ ଟିକେ ନାକୁ ଆପଣ ଏତେ ଆଜ୍ଞା ଜଲଦି ଜଲଦି କହିଛନ୍ତି ମତେ କିଛି ଶୁଭା ଯାଉନି ଆଜ୍ଞା। ଆପଣ ଟିକେ ଧୀରେ ଧୀରେ କଥାବାର୍ତା କରନ୍ତୁ ଆଜ୍ଞା। ଆପଣ ଏତେ ଜଲ୍ଦି କାହିଁ ଯାଉଛନ୍ତି ଆପଣ ଗୋଟେ ପଳେଇବେ ନା କଣ?
ଆପଣ ଜାଣିଛନ୍ତି ଆ ଗାନ୍ଧିଜୀ ଗାନ୍ଧୀଜୀ ଗାନ୍ଧିଜୀ କୁ ଧଳା ରଙ୍ଗ ବହୁତୁ ଭଲ ଲାଗେ। ଧଳା ରଙ୍ଗ ବହୁତୁ ଭଲ ଲାଗେ କାହିଁକି ଜାଣିଛନ୍ତି ସି ସ ଧଳା ରଙ୍ଗ ଧଳା ରଙ୍ଗ ବହୁତୁ ଭଲ ଲାଗେ କି ଧଳା ରଙ୍ଗ ସବୁବେଳେ ପି
ଚୁଆ ଧଳା ରଙ୍ଗ ଆଜ୍ଞା ସିଏ ଆଜ୍ଞା ସମସ୍ତେ ଭଲ ଲାଗେ ଅଧିକାଂଶ ଲୋକଙ୍କୁ ଆଜ୍ଞା ଧଳା ରଙ୍ଗ ବି ବହୁତୁ ଭଲ ଲାଗ କାହିଁକି ନା ଆଜ୍ଞା ଶାନ୍ତିର ପ୍ରତୀକ ହଉଛି ଧଳା ରଙ୍ଗ।
ଆଜ୍ଞା ଆଜ୍ଞା
ସମସ୍ତେ ଆଜ୍ଞା ଧଳା ପିନ୍ଧିବାକୁ ଚେଷ୍ଟା କରନ୍ତି। ଆଜ୍ଞା ଆପଣ ମଧ୍ୟ ଧଳା ପିନ୍ଧିବାକୁ ବହୁତୁ ଭଲ ପାଆନ୍ତି ଯାହା ଲାଗୁଛି ଆପଣଙ୍କୁ?
ତା ଛଡା ପିନ୍ଧ ନା ମୁଁ ଗାନ୍ଧିଜୀଙ୍କ ପୁରା ପଥରେ ମୁଁ ଆଗକୁ ବଢିବାକୁ ଚାହୁଁଅଛି କିନ୍ତୁ ସେ ସେଇଥିପାଇଁ ଆଜ୍ଞା ଆଜ୍ଞା ମୁଁ ଗାନ୍ଧିଜି ଙ୍କ ପଥରେ ବଢିବାକୁ ଚାହୁଁଅଛି।
ଆଜ୍ଞା ଆପଣଙ୍କ ଦେହ ଠିକ ଅଛି ଆଜ୍ଞା ହଁ ଆଉ ଲବଣ ସତ୍ୟାଗ୍ରହ ଆଜ୍ଞା କାହିଁକି ହେଇଥିଲା। ହେଲା ଆଜ୍ଞା ହଁ ଆନ୍ଦୋଳନ ଗୋଟେ ହେଇଥିଲା।
କାଇଁ ହେଇଥିଲା କହୁନାହାନ୍ତି ମୁଁ କହୁଛି ଶୁଣୁ ନାହାନ୍ତି ଗାନ୍ଧିଜୀଙ୍କୁ ଧଳା ରଙ୍ଗ ବହୁତୁ ଗାନ୍ଧିଜୀ କୁ ଧଳା ରଙ୍ଗ ବହୁତୁ ଭଲ ଲାଗେ ସେଇଥିପାଇଁ ଲବଣ ସତ୍ୟାଗ୍ରହଟି ହୋଇଥିଲା।
ଓହୋ ଏମିତି କଥା କି ଆଜ୍ଞା ଆମେ ଜାଣିନଥିଲା କାରଣ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କହିଥିବାରୁ। ହିଁ ହିଁ ହିଁ ବହୁତୁ ତ ଧନ୍ୟବାଦ ଆପଣ କହିଥିବାର ଇଏ ଲବଣ ସତ୍ୟାଗ୍ରହ ର ସତ୍ୟ ଜାଣିକି ମୁଁ ସତ୍ୟ ଜାଣିକି ଆପଣ ବହୁତ ଖୁସି ଲାଗିଲା ଆପଣଙ୍କୁ।
ଆଜ୍ଞା ଆପଣ ଯଦି ଗାଡିରେ ପେଟ୍ରୋଲ ପକେଇବେ
ଆଜ୍ଞା ଆପଣଙ୍କ ଗାଡିରେ ଆଜ୍ଞା କୋଉ ପେଟ୍ରୋଲ ପକାଉଛନ୍ତି ଆପଣ?
ଆମେ ତ ପେଟ୍ରୋଲ ଇ ଟ୍ୱେଣ୍ଟି ହିଁ ପକଉଛୁ ଇ ଟ୍ୱେଣ୍ଟି ତ ବହୁତ ଭଲ ଅ। ଛି ନଣ୍ଡିରେ ପେଟୋ ଆଜ୍ଞା ଆପଣ ଜାଣିଛନ୍ତି ଯଦି ଇଥାନଲ ବନେଇବା ପାଇଁ ପାଞ୍ଚ ଲିଟର ପାଣିର ବ୍ୟବହାର କରାଯାଏ ଆଜ୍ଞା ମୁଁ ଆଖୁ ରସ ପିଇ ଆଖୁ ରସ ମତେ ବହୁତ ଭଲ ଲାଗେ ଆଖୁ ରସ ରେ ଯୋଉ ମିଠା ଥାଏ
ଆଜ୍ଞା ଆପଣ ଆପଣ ପାଟିରେ ନେବେ ଆଜ୍ଞା ଆପଣ ନେବେ ଖାଇବେ?
ହଁ କଦଳୀ ଖାଇବାକୁ ମୁଁ ଭଲ ଲାଗେ ମତେ ମୁ କଦ୍ ଦଳୀ ବି ଖାଏ। ତ ମୁଁ କଦଳୀ ଖାଇବି ଆଉ।
ନ ଆ ଆସୁନାହାନ୍ତି ଆଜ୍ଞା ଏଇଠିକି ଆସନ୍ତୁ ଟିକେ। ଆଜ୍ଞା। ଆସନ୍ତୁ ଖାଇବା ଆମେ
ଆଜ୍ଞା ମୁଁ ଆପଣଙ୍କ ପାଖକୁ ନିହାତି ନିହାତି ମୁଁ ଆଜ୍ଞା ମୁଁ ଯିବି ଆପଣଙ୍କ ଯିବି କଦଳୀ ଖାଇବା ପାଇଁ ନିହାତି
ଆଉ ଏବେ ଆସନ୍ତୁ ଆସନ୍ତୁ ଆଜ୍ଞା। ଆପଣ ତାକୁୁ ଖାଇ ନଥିଲେ କହୁଥିଲେ ଆପଣ ଆସନ୍ତୁ ଖାଇବେ।
ଖୋଇବି ଆପଣଙ୍କୁ ବି ଟେନସନ୍ ନିଅନ୍ତୁନି। ଆପଣ ଏତିକି କୁହନ୍ତୁ ଆପଣ ଏଠି କୁହନ୍ତୁ ଆପଣ କୁହନ୍ତୁ କୁହନ୍ତୁ ଆପଣ ସେ ଯୋଉ ପାଖେ ଯୋଉ ସାଙ୍ଗ ଅଁ ଠିଆ ହୋଇଥିବ ସେଇ ସାଙ୍ଗଟିକୁ ଆପଣ ଯଦି ଏ କିଛି ନୁହଁ ଛାଡନ୍ତୁ ଛଡନ୍ତୁ ଆପଣ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପ ପନ୍ ଜାଣିଛନ୍ତି ଆପଣ ଜାଣିଛନ୍ତି ଆପଣ ଯଦି ବାହାରକୁ ଚାଲି ଚାଲିକି ବସ
ଆଜ୍ଞା। ଆଜ୍ଞା ଆପଣଙ୍କୁ ବୋଧେ ଡେଲାଙ୍ଗରେ ଆଉ ଫଳ ଆସୁନି ବୋଧେ ନା ଆପଣଙ୍କୁ ଡେଲାଙ୍ଗ ରୁ ଫଳ ଆଉଛି? ଆଜ୍ଞା ଆମେ ଯାଇଥିଲୁ ମଝିରେ ଡେଲାଙ୍ଗ ଆମେ ଦେଖିଥିଲୁ ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣ ତ ନିହାତି ଯାଇଥିବେ ତ ଏଇନା
ଆ୍ଞା ନି ଆଜ୍ଞା ଆମର ନିଜ ଆଜ୍ଞା ଆମ ଆମ ଘର ଆଜ୍ଞା ଡେଲାଙ୍ଗରେ ତୁ ଆମେ କିଛିଟା ଦିନ ସମ ଭିତରେ ଭିତରେ ଆମେ ଯାଉ ଆଜ୍ଞା। ଆପଣ ମଧ୍ୟ ଯିବା କଥା ଆପଣ ଯାଆନ୍ତି? ଆପଣଙ୍କ ଘର ଆଜ୍ଞା ଆପଣଙ୍କ ଘର ତ ଆଜ୍ଞା କେନ୍ଦାପଡା ଆପଣ ଡେଲାଙ୍ଗ କାହିଁ ଯାଉଛନ୍ତି?
ଆପଣ ସେଇ ଜାଗା ଟା ମୋତେ ଭଲ ଲାଗେ। ସେ ଜାଗାରେ ଯୋଉ ଗଛ ଗଛ ହେଇଛି ଗଛ ପଛ ହେଇକି ସେମିତି କିଛି ନାଇଁ ଆପଣଙ୍କ ଇଚ୍ଛା ଆପଣ ଯୁଆଡେ ନାଇଁ ସିଆଡେ ଯାଇପାରିବେ ମୋ ଇଛା ମୁଁ ଡେଲାଙ୍ଗ ଯିବି ଆପଣ
ଡେଲାଙ୍ଗ ରେ ଆଜ୍ଞା କଣ ଅଛି ଆଜ୍ଞା କହିଲେ ଟିକେ? ଡେଲାଙ୍ଗ ରେ କଣ ଦେଖିବା ଜିନିଷ କଣ ଅଛି ଆଞା? ଆଜ୍ଞା ଆପଣ ଆପଣ ଦାନୁ ଘର ଦେଇକି ଯାଆନ୍ତି ବୋଧେ ଆପଣ ଦାନୁଗୁରେ ଦେଇକି ଯାଆନ୍ତି? ଡେଲାଙ୍ଗ ଓହୋ ହୋ ଆପଣ ସେଠି ଲୋକ ଗୁଡା ବହୁତ
ଆଜ୍ଞା ଆଜ୍ଞା ନିହାତି ସବୁ ବେସ୍ତେ ତ ମତେ ପସନ୍ଦ କରନ୍ତି। କାହିଁକିନା ମୁଁ ସେଇଭଳିଆ ପିଲାଟା ମତେ ସମସ୍ତେ ପସନ୍ଦ କରନ୍ତି। ମୁଁ ବାଟରେ ଚାଲି ଯାଉଥିବି ମତେ ସମସ୍ତେ ପସନ୍ଦ କରନ୍ତି।
ଆପଣ ଦେଖିବାକୁ ବି ଏତେ ସୁନ୍ଦର ଆଜ୍ଞା ହ୍ୟାଣ୍ଡସମ୍ ଟୋକା। ଆଜ୍ଞା ଆପଣ ସେଥିପାଇଁ ପସନ୍ଦ କରନ୍ତି। ଆପଣଙ୍କୁ ଏଠି ମିଳିଲେନି ଆଜ୍ଞା ଆପଣ
ସବୁବେଳେ ଧଳା ରଙ୍ଗ ପିନ୍ଧେ ଧଳା ରଙ୍ଗ ପିନ୍ଧିବା ମାନେ ମୋ ଆଡିି ସବୁ
ବହୁତ ମାଗେ ଶାନ୍ତିର ପ୍ରତୀକ ଆଜ୍ଞା ଆପଣ ଯେତେ ପାରିବେ ଧଳା ରଙ୍ଗ ପିନ୍ଧନ୍ତୁ ଆଜ୍ଞା ଆଜ୍ଞା। ଯେତେ ପାରିବେ ଆପଣ ଧଳା ରଙ୍ଗ ହିଁ ପିନ୍ଧିବେ। ନଚେତ ଆପଣଙ୍କର ଅଶୁଭ ହବ ଆପଣ କଳା ରଙ୍ଗ ପିନ୍ଧିବେନି ଆପଣଙ୍କ ମୁହକୁ ମାନିମନି କଳା ରଙ୍ଗ।
ଆଜ୍ଞା ଆଜ୍ଞା ନିହାତି ଆପଣ ଜାଣିଛନ୍ତି ମୁଁ ଏବେ ମତେ ମୁଁ ଏବେ ବହୁତ ବ୍ୟସ୍ତ ଅଛି। ତ ବ୍ୟସ୍ତ ଅଛି ଯେହେତୁ ତ ମୁଁ ମୁଁ ଆଉ ଟିକେ ପରେ ଆପଣଙ୍କୁ ଫୋନ କଲେ ଭଲ ହବ ଠିକ୍ ଅଛି। ମୁଁ ଏବେ ରଖୁଅଛି ଆଜ୍ଞା ଆଜ୍ଞା ଠିକ୍ ଅଛି ରଖୁଛି। ନମସ୍କାର।
ଶାଲା ବ